ହଉ।
ହାଲୋ।
ଭାଇ କୁହ।
ଭାଇ ଜୟଶ୍ରୀଜଗନ୍ନାଥ କଁ କରୁଛନ୍ତି। ବୋହୁତ୍ ପଚେଷ୍ଟା ପରେ ଏବେ ଲାଗିଲା।
ହୁଁ ହୁଁ କଁ କରିବା ଭାଇ କେତେ ଏଇଟା କରଭର ହେ ରଉଛି ଯେମିତି
ହଁ ସେ ଏବେ ବର୍ଷା ବର୍ଷାବି ହଉଛି ନା ସେଥିପାଇଁ କି ନେଟୱାର୍କ ଇସୁ ବି ରହୁଛି ବହୁତୁ।
ପ୍ରବଳ ବର୍ଷାମାନ୍ ସାଙ୍ଘାତିକ୍ ବର୍ଷା ହଉଛି।
ହୁଁ ଜିନିଷ ଆଉ କଣ କୁହନ୍ତୁ।
ଏ ପର୍ଯ୍ୟନ୍ତ ଯାଇନୁ ବର୍ଷା ହଉଛି ବୋଲି କୁଆଡେ ଯାଇନୁ ନହେଲେ ଟିକେ ଆମେ ଯାଇ ବୁଲାବୁଲି କରିକି ଆସନ୍ତୁ।
ହଁ ମାନେ ରାତିରେ ମାନେ ଆପଣଙ୍କର ଯୋଉ ଡିଉଟି ଯୋଉ କରୁଛନ୍ତି। କେତେଟାରେ ଆରମ୍ଭ ହୁଏ କେତେଟାରେ ସରେ।
ରାତି ଦଶ୍ରୁୁ ସକାଳ ଛଅ।
ଦଶ୍ରୁ ଛଅ ଆଚ୍ଛା ଆଚ୍ଛା ମାନେ ଆଠ ନଅ ଘଣ୍ଟା ରହୁଛି ଆଉ। ଆଚ୍ଛା ଆଚ୍ଛା ମାନେ ଏଇଟା ମାନେ ହଁ ଏଇଟା ଆପଣଙ୍କର ଜିନ୍ଦଲ ସ୍ଟିଲପ୍ଲାନ୍ଟ ଯଉ ଆପଣଙ୍କର ତ ଆନ୍ନୱାଲ ହେଲ୍ଥ ଚେକଅପ୍ ବି ତ ଥିବ।
ହଁ ହଁ ରହୁଛି।
ଆପଣ କୋଉଠି ଆସି କରନ୍ତି ହେଲ୍ଥ ଚେକଅପ୍ ହେରିକା ହେଲେ?
ଆମର ଅଛି ଆଁ ଅକୁପେସନ ହେଲ୍ଥ ସେଣ୍ଟର ଅଛି ଝାରସୁଗୁଡ଼ାରେ।
ନାଇଁ ଦେଖନ୍ତୁ ଆମର ଯୋଉ ହସ୍ପିଟାଲରେ ମୁଁ କାମ କରୁଛି ସେଠିକି ବି ଜିନ୍ଦଲ ସ୍ଟିଲପ୍ଲାନ୍ଟ ରୁ ବି ବହୁତ ଲୋକ ଆସ ଛନ୍ତି ତାଙ୍କର ମାନେ ବେ ଆନୁଆଲ ହେଲ୍ଥ ଚେକଅପ୍ ପାଇଁ ଆମେ ତାଙ୍କର ହେଲ୍ଥ ଚେକଅପ୍ କରୁ ଇଏ କରୁ। ସବୁ ଟେଷ୍ଟ ହେରିକା ହୁଏ ତ ମୁଁ ସେଥିପାଇଁ କହିଲି ମୁଁ କି ଆପଣ କୋଉଠି ଯାଇକି କରନ୍ତି।
ନାଇଁ ଆକ୍ଚୁଆଲି ଆମର ବର୍ଷ ରେ ଥରେ ସେମତି ହେଇଯାଏ। ଯୋଉ ମାନଙ୍କର ଅଧିକ କଣ ଥିବ କି କଣ ସିଏ ଅଲଗା ରେଫର ହେଇକି ଯାଉଥିବେ ଆଉ।
ଆଛା ଆଛା ହଁ ତାଙ୍କର ପ୍ୟାକେଜ ସବୁ ଥାଏ ନା ତାଙ୍କର ଅ ଏଇ ଏଇ ପ୍ୟାକେଜ ରେ ଏଇ ଏଇ ଟେଷ୍ଟ ସବୁ ଥାଏ ତ ଆମ ସେ ପ୍ୟାକେଜ ହେଇକି ଥାଏ ତ ସମସ୍ତେ ବୁକ୍ କରନ୍ତି। ମେଲ୍ ଆସିଲା ପରେ ତାଙ୍କୁ ମେଲ୍ ଯାଏ ତ ତାପରେ ସେମାନେ ଆସିକି ଟେଷ୍ଟ କରିକି ଯାଆନ୍ତି, ଡକ୍ଟର କନ୍ସଲ୍ଟ କତୁରୁ ଆରମ୍ଭ କରିକି ସବୁ କିଛି ଥାଏ।
ହଁ ତାଙ୍କର ପୋଜିସନ ଅନୁସାରେ ସେମାନଙ୍କୁ ରେଫର କରାଯାଉ ସେଠାରେ।
ଆଜ୍ଞା ଆଜ୍ଞା, ତ ତାପରେ ନିଉ ଜଏନିଂ ଯୋଉମାନେ ସେମାନଙ୍କର ବି ଆସେ ସବୁ ସେମାନେ ସବୁ ବି କରିକି ଯାଆନ୍ତି।
ହଁ ହେଇଥିବ ଆପଣ ଆକ୍ଚୁଆଲି ଦେଖ ଆମର ଆମେ ହେଲୁ ଭେଣ୍ଡର ଇଏରେ ଅଛୁ ହେଲା। ଆମେ ରେଗୁଲାର ନୁହଁ।
ଆଜ୍ଞା।
ହଁ ତେଣୁ ମତେ ଲାଗୁଛି ପରମାନେଣ୍ଟ ବାଲାଙ୍କୁ ପରମାନେଣ୍ଟ ବାଲାଙ୍କୁ ଆମେ ତ ଜାଣିଛୁ ସେତେ ସିଆଡେ କେହି ଯାଆନ୍ତିନି।
ହୁଁ ହୁଁ। ଆଚ୍ଛା ତ କଣ ହେଇଥିବ ଆଉ କମ୍ପାନୀର ପଲିସି ତ ବହୁତ ପ୍ରକାର ରହୁଛି ତା ଭିତରେ କଉ ଆଜ୍ଞା ଭାଇ, ହ୍ୟାଲୋ।
ଆମର ଏଇଟା ଯାଜପୁରରେ ରହିଲା ନା ହଁ ଭାଇ କୁହ।
ହଁ କୁହନ୍ତୁ କୁହନ୍ତୁ।
ମୁଁ କହିଲି ଯାଜପୁରରେ ରହୁଛି ନା ତେଣୁ କରି ଏଠି ଆମର ସେତ ପୁରା ଏଠି ହେଇ ଯାଉଛି ଯଦି ବାଇଚାନ୍ସ ସେ ବୋଧେ ମତେ ଲାଗୁଛି କିଏ କାହାକୁ କଣ ରେଫର କରୁଥିବେ ଏତେ ଆଉ ମୁଁ ଜାଣୁନି।
ନାଇଁ ଯାଜପୁରରୁ ବି ଲୋକ ଆସୁଛନ୍ତି ଭୁବନେଶ୍ୱର ବି ଆସିଛନ୍ତି ଆମ କ୍ଲିନିକ କୁ ଆସିଛନ୍ତି ସିମ୍ପ୍ଲିକେୟାର ହେଲ୍ଥ କୁ ଆସିଛନ୍ତି। ସେ ଏଠି ଟେଷ୍ଟ ବି କରି ଯାଇଛନ୍ତି। ବହୁତ ଲୋକ ଆସନ୍ତି ପ୍ରାୟତଃ ଜିନ୍ଦଲ ସ୍ଟିଲପ୍ଲାନ୍ଟ, ଆଦିତ୍ୟ ବିର୍ଲା ଅଁ କେ ଇ ସି, ଅ ଟା ଟାଟା ୱନ୍ ଏନ୍ଜି, ଟାଟା କ୍ୟାପିଟାଲ ଏଇ ସବୁ କମ୍ପାନୀ ଆମର ପ୍ରାୟତଃ ଟାଇଅପ୍ ଅଛି ଏଇମାନେ ସବୁ ଆସନ୍ତି ଅଧିକ।
ହଁ ହେଇଥିବ କିଏ ଜାଣୁଛି କାହାକଥା।
ହୁଁ ହୁଁ।
ହଉ କଁ କରିବା। ଯିବା ଦେଖିଆ ବର୍ଷା ଟା ଯଦି ଲାଗି ରହିଲା କୁଆଡେ ଯାଇହବନି ଗାଡି ଧରିକି ଟିକେ ବୁଲି ଆସିବି। ଦେଖିବା ଯାହା କଣ କରିବା ତା ପରେ ଆଉ।
ହୁଁ ଆପଣଙ୍କ ସେ କମ୍ପାନୀ କେତେ ବଡ ଏରିଆ ନେଇକି ହେଇଛି?
ମୋର ଏଟା ପାଖାପାଖି ବଡ ଏରିଆ ଏମତି କଁ କହିବି? ଆଉ ଦେଖିବ ସିଟିରେ ପାଖାପାଖି କୋଡିଏ ରୁ ପଚିଶ ହଜାର ଲୋକ କାମ କରୁଛନ୍ତି।
ତେବେ କୋଡିଏ କୋଡିଏ ରୁ ପଚିଶ ହଜାର ଲୋକ।
ହଁ।
ବାବା ରେ।
ସାମାନ୍ୟ ଅନୁମାନ କରୁଥିବେ ଟି କେଡେ ବଡ ଏରିଆ ନେଇଚି। ସେଇ ପ୍ଲାନ୍ଟଟା ଆଉ ବୁଲିନେ ଦିନ ମାନ ଲାଗିବ ସବୁ ଇଏ ବୁଲିପାରିବନି।
ମାନେ ଯଦି ଗାଡି ଧରି ବୁଲିବ ଗୋଟେ ଗୋଟେ ଦିନ ଲାଗିଯିବ।
ନାଁ ଗାଡି ଧରିକି ବୁଲିଲେ ତମକୁ ସବୁ ଜାଗା କଭର କରିହେବ କି ଏମିତି ରୋଡରେ ଯାଇକି ରୋଡରେ ଆସିଲେ ଏ ଘଣ୍ଟେ ଦି ଘଣ୍ଟା ଲାଗିଯିବ।
ଆଜ୍ଞା।
ଉଁ ମାନେ ରୋଡରେ ନର୍ମାଲ କିନ୍ତୁ ସବୁ ଏରିଆ କୁ ଯେମିତି ଯାଇ କି ପଶି ପଶି ଆସିବ ତମକୁ ଗୋଟେ ସିଫ୍ଟ ମାନେ ଆଠ ଘଣ୍ଟା ଲାଗିଯିବ।
ଉଁ ବାବାରେ।
ପଥ ରୋଡ ଏରିଆ ଆଉ।
ଆଜ୍ଞା ଆଜ୍ଞା।
ପାଖାପାଖି କେତେ ଦୁଇରୁ ତିନି କିଲୋମିଟର ଲମ୍ବା ଏମିତି ତିନି ଚାରି କିଲୋମିଟର ପ୍ରସ୍ତ ଏମିତି ରେ ହେଇଛି ଆଉ।
ତାପରେ ଏଠି ବି ଅଛି ଆମର କୋଉଠି ଆଉ ପିପିଲି ଗଲା ବେଳକୁ ସେ ଯୋଉ ଆମର ଏପଟେ ପଶିକି ଆଁ ଭୁବନେଶ୍ୱର ରୁ ସୁନ୍ଦରପଦା ଦେଇକିନା ଖୋର୍ଦ୍ଧା ଦେଇ ଗଲା ବେଳକୁ ପିପିଲି ଗଲା ବେଳକୁ ସେଠି ଆଦିତ୍ୟ ବିର୍ଲାର ଗୋଟେ ସ୍କୁଲ ଗୋଟେ ହେଇଛି ସେ ସ୍କୁଲ ତ ନୁହେଁ ପୁରା ୟୁନିଭର ୟୁନିଭର୍ସିଟି ଯେମିତି ଥାଏ ବଡ ବଡ଼ ପୁରା ସେଇ ଭଳିଆ ପୁରା ସେଇ ସ୍କୁଲଟା ହେଇଛି ତ ସେଇଠି ସବୁ ତାଙ୍କରି ଏମ୍ପ୍ଲୋଇ ମାନଙ୍କର ପିଲା ସବୁ ପଢ଼ୁଛନ୍ତି କରୁଛନ୍ତି ତ ବହୁତ ବଢ଼ିଆ ସେ ହେଇଛି ଦେଖିବେ ପୁରା ବହୁତ ବଡ ଧରଣ ର ହେଇଥିଲା।
ସେଇଟା ମାନେ କଣ କେବଳ ଆଦିତ୍ୟ ବିର୍ଲାରେ ଯୋଉମାନେ କାମ କରୁଛନ୍ତି ତାଙ୍କ ପିଲାମାନଙ୍କ ପାଇଁ
ସେଇଟା ତ ଜାଣିନି କିନ୍ତୁ ଆଦିତ୍ୟ ବିର୍ଲା ର ସ୍କୁଲ ବୋଲି ଲେଖା ହେଇଥିଲା ସେଇଟା ମୁଁ ଆଉ ମୋ ଭାଇ ଜଣେ ଯାଉଥିଲୁ ସେଦିନ ପୁରୀ ଯାଉଥିଲୁ ସେଇପଟେ ଶିରୁଳି ମହାବୀର ଦେଇକି ଯିବୁ ବୋଲି ସେଇପଟେ ପସିକି ଗଲୁ ତ ଗଲା ବେଳକୁ ମତେ ଭାଇ ଦେଖେଇଲେ କି ଦେଖ ଏଇଟା ଆଦିତ୍ୟ ବିର୍ଲାର ଗୋଟେ ସ ସ୍କୁଲ କେତେ ବଡ ଏରିଆକୁ ନେଇକି ହେଇଛି ଯୋଉଟା କି ପୁରା ଗୋଟେ ୟୁିଭର୍ସିଟି ଟାଇପ ର ବହୁତ ବଡ ଏରିଆକୁ ନେଇକି ହେଇଛି ସେଇଟା
ନହେଲେ ମତେ ଲାଗୁଛି ସେଟା ସିଏ ସେଥିରେ ବି ବିଜନେସ କଲେଣି
ହଁ ହଁ ନାଁଇ ସ ସ୍କୁଲ୍ କରିଛନ୍ତି ତାପରେ ବି ଦେଖ ତାଙ୍କର ଯେଉଁ ପିଲା ସବୁ ଅଛନ୍ତି ସେମାନେ ଯଦି ସେଥିରେ ପଢ଼େଇବାରେ ଭଲ ବି ମାନେ ଅଲଗା ପିଲା ବି ପଢ଼ୁଥିବେ କାହିଁକିନା ଦେଖନ୍ତୁ ଏଇ ଆଦିତ୍ୟ ବିର୍ଲା ଗୋଟେ ଛୋଟ କମ୍ପାନୀ ନୁହେଁ ନା ବହୁତ ବଡ କମ୍ପାନୀ ତ ବହୁତ ଗୁରା ଏମ୍ପ୍ଲୋଇ ମାନେ ବି ଅଛନ୍ତି ତାପରେ ଲୋକ କମାନେ ଜାଣିଛନ୍ତି ଆଦିତ୍ୟ ବିର୍ଲା ହଉଛି ଗୋଟେ ବ୍ରାଣ୍ଡ ତେଣୁକରି ଲୋକ କାହିଁକି ବି ସେ ତା ସେ ସ୍କୁଲରେ ପିଲାଙ୍କୁ ନ ପଢ଼େଇବେ ଯଦି ଭଲ ଫ୍ୟାସିଲିଟି ଭଲ କୋଚିଂ ମିଳୁଥିବ ତ ପିଲାମାନଙ୍କ ପାଇଁକି ବାପା ମାଁ ମାନଙ୍କ ବହୁତ ହୁଏ ଆଉ ଭୁବନେଶ୍ୱରରେ ତ ବହୁତ କୋଟିପତିି ବାଲା ଲୋକ ବି ଅଛନ୍ତି। ତ ସେଠି ଅଧିକ ଟଙ୍କା ଦେଇକି ସେଠି ପଢେଇବେ କାହିଁ ନା ଯିଏ ବିଜନେସ ମାଇଣ୍ଡ ଲଗେଇଛି ବେପାର ଗୋଟେ କରୁଛି ତ ସିଏ କୋଉ ପଟେ ନା କୋଉ ପଟେ ଅର୍ଥ ଆସିବ କେମିତି ସେ ଇନ୍କମ ସୋର୍ସ ସେ ଜେନ୍ରେଟ କର କରି ଦିଏ ସେ ହସ ପିଟାଲ ମାଧ୍ୟମରେ ହଉ, କମ୍ପାନୀ ମାଧ୍ୟମରେ ହଉ, ସ୍କୁଲ ମାଧ୍ୟମରେ ହଉ କୋଉ ପଟୁ ଭି ହୋଉ
ହଁ।
ତେଣୁ ସେ ସବୁକୁ ତ
ହଁ।
କାରଣ ଏତେ ବଡ ଆକାରରେ କରିଛି ମାନେ ବିଜନେସ୍ ଇଏରେ ହିଁ କରିଥିବ ସେ ମତେ ଲାଗୁଛି।
ହଁ ସେଇତ ଜିନିଷ ସେ ବିଜନେସ ହିଁ ହଉଥିବ କାହିଁକି ନା ବାହାର ପିଲା ବି ପଢ଼ୁଥିବେ କାହିଁନା ଏମ୍ ଯଦି କେବଳ ତାଙ୍କରି ଏମ୍ପ୍ଲୋଇ ମାନଙ୍କ ପିଲା ପଢ଼ିବେ ତାଙ୍କର ଲସ୍ ହିି ତ ହେବ ନା।
ହଁ। ନିଶ୍ଚିତ ଆରେ ଏଡେ ବଡ ଇଏ କହୁଚ ତମେ ମାନେ। ହେଇଥିବ କଣ କରିବା ବର୍ଷା ଟା ଦେଖୁନୁ ସେତିକିବେଳେ ବର୍ଷା ଟା ହଉଛି।
ଆପଣ ଦେଖିଚନ୍ତି ରେ ରେଭେନ୍ସା ୟୁନିଭର୍ସିଟି ଦେଖିଛନ୍ତି ତ କଲେଜ।
ରେଭେନ୍ସା କଲେଜେ ମୁଁ ଦେଖି ନାହିଁ ଜାଣି
ହଁ ହଁ ବଡ଼୍ ବଡ଼ ବଡ଼ କ ସେଇ ଭଳିଆ କଲେଜ୍ ଭଳିଆ ସେ ଇଏ ହେଇଚି କିନ୍ତୁ ଏଇରା ଟିକେ ପୁରୁଣା ମଡେଲ୍ ଅଛି। ସେ ପରା ବହୁତ ପରା ମାନେ ନୂଆ ମଡ଼େଲ୍ ମାନେ। ଏବେ ଏଟା ଆଧୁନିକ ପ ଶୈ ମାନେ ଜ୍ଞାନ କୌଶଳ ଇ ପ୍ରୟୋଗ ହେଇକି ସେଟା ପ୍ରାୟ ହେଇଚି।
ତା ତା ତାହେଲେ ଏଟା ଫାଇନାଲ୍ ରେ ଏଟା ପକ୍କା ବିଜ୍ନେସ୍ ମାଇଣ୍ଡ୍ ସେଟ୍ ରେ କରାହେଇଚି।
ନାଇଁ ନା। ଆଉ ତାପରେ ତାକୁ ଆପଣ ପସଥିବେ ତା ଗେଟ୍ ଯୋଉ ଭଳିଆ ହେଇଚି ଆ ସାଇଡ୍ ରେ ସବୁ ଗଛ ବୁଛ ଯୋଉ ଲାଗି ପାର୍କ ଭଳିଆ ହେଇଚି। ମାନେ ଆପଣ କଣ କହିବି। ସେଠି ପାଠ ପ ପଢ଼ିବାରେ ବସିଲେ ମାଇଣ୍ଡ ଫ୍ରେଶ୍ ପୁରା ହେଇଯିବ ଆ ସେ ପରା ବହୁତ ଗୁଡ଼ା ମାନେ କଣ କହିଲ ନିଛାଟିଆ ଜ ଭଲ୍ ଏରିଆ ଜାଗାରେ ନିଛାଟିଆ ଜାଗା ପୁରା ହେଇଚି ସେ କଲେଜ୍ ସ୍କୁ ସ୍କୁ କଲେଜ୍ ଟା ଏ ସରି ସ୍କୁଲ୍ ଟା।
ହଁ ଆଚ୍ଛା ପୁରା କରୁଚି ଆଜିିକାଲି ନାଇଁ କି?
ହଁ।
ବଡ କମ୍ପାନୀ ବଡ ପଇସା ଵାଲା ଲୋକ।
ହୁଁ ମୁଁ କହିଲି ଆପଣ ଯୋଉ ଫାୟାର୍ ସେଫ୍ଟିରେ ଅଛନ୍ତି ମାନେ ଆପଣଙ୍କର ମାନେ କଣ ଫାୟାର୍ ଫାୟାର୍ ସେଫ୍ଟି ମାନେ କଣ ଫାୟାର୍ସ ମାନେ କଣ ମାନେ କୋର୍ସ କରିଥିଲେ ନା ଏମତି।
ହଁ ଫାୟାର୍ ସେଫ୍ଟିର ମାନେ କୋର୍ସ କରିବାକୁ ପଡିବ ନା ନହଲେ ଏମତି।
ରଖିବେନି ହଁ ମୁଁ ତ ସେଇୟା ହି କଲି।
ମୁଁ ବା ପଳାଶୁଣିରେ କୋର୍ସ କରିଥିଲି ପଳାଶୁଣିରେ।
ଆଚ୍ଛା ଆଚ୍ଛା। ସେ କୋର୍ସ କଣ କେତେ ମାନେ ତାର କେମତି କଣ ତାର ସିଷ୍ଟମ ରେହୁଚି କେତେ ବର୍ଷିଆ କଣ ପଢାପଢି କରନ୍ତି ଇ କରନ୍ତି।
ମୁଁ ମୁଁ ପଳା ପ ପଳାସୁଣିରେ ରେ ଆପଣଙ୍କର ଭୁବନେଶ୍ୱର ପଳାଶୁଣିରେ ଛ ମାସିଆ କୋର୍ସ କରିଥିଲି।
ଆଚ୍ଛା ଆଚ୍ଛା ଡିପ୍ଲୋମା ସେ କଣ ମାନେ ଗମେଣ୍ଟ ଥ୍ରୁରୁ ଥିଲେ ନା ପ୍ରା ପ୍ରାଇଭେଟରେ ଥିଲେ ହେଟା?
ନା ନା ପ୍ରାଇଭେଟେ ସେଟା ପ୍ରାଇଭେଟେ ଇନ୍ଷ୍ଟିଚ୍ୟୁଟ୍ ଆଉ।
ଆଚ୍ଛା କେତେ କଣ ଖର୍ଚ୍ଚ ହେଇଥିଲା ଆପଣଙ୍କର?
ମୋର ହାରାହାରି ତିରିଶ ହଜାର ଟଙ୍କା ଭଳିଆ ଖର୍ଚ୍ଚ ହେଇଥିଲା ଆଉ।
ଆଛା ତାପରେ ପ୍ଲେସମେଣ୍ଟ କଣ ସେମାନେ ଦିଅନ୍ତି ଫାଷ୍ଟ ନା ସେମାନେ ପ୍ଲେସ୍ମେଣ୍ଟ ଦିଅନ୍ତିନିଁ?
ନା ନା ପ୍ଲେସ୍ମେଣ୍ଟ ପସମେଣ୍ଟଟା ସେ ଦିଅନ୍ତି କିନ୍ତୁ। ମୁଁ ସେ ଇଏରେ ନଥିଲି ଏଟା ଆକ୍ଚୁଆଲି ଆମ ଘର ପାଖରେ କାରଖାନା ଟା ହେଲା କି।
ଆଜ୍ଞା।
ମୋର ଏଠି ଚିହ୍ନା ଜଣା ଅଛନ୍ତି ତେଣୁ ସିଏ ମତେ ଏୟା କହିଲେ କି ତୁ ମା ନେ ଏମତି ସାଟିଫିକେଟ୍ ଟା ଇଏ କୋର୍ସ କରି ସାଟିଫିକେଟ୍ ରଖୁଥା ଆଉ ମତେ। ଏଠି ଭାକେନ୍ସି ବେଳେ ବେଳେ ଆସୁଛି ଆଉ ତ ତେ ସେଇଠି ଇଏ କରିକି ପଠେଇଦବା ଆଉ ମାନେ ଏତେ ହାର୍ଡ ଇଣ୍ଟରଭିୟୁ ନୁହଁ। ନର୍ମାଲ ଇଣ୍ଟରଭିୟୁରେ ପସିଯିବୁ ଆଉ। ସେଥିପାଇଁ କୋର୍ସ କରିଦେଲି କୋର୍ସଟା କରି ଦି ତିନି ମାସେ ମାନେ ସେମତି ଥିଲି। ତାପରେ ମାନେ ଅଲଗା କାମ କରୁଥିଲି ସେମତି ନଥିଲି।
ଆଜ୍ଞା।
ଆଉ ତ ଯେତବଳେ ଆଇଲା ପୋଷ୍ଟ ଇଏ ହେଲା ମତେ ଜଣେଇଲେ ମୁଁ ଆସିଲି ଏମତି ରହୁଲି ବୋଲି ଆଉ।
ଆଚ୍ଛା ନାଇଁ ତାପରେ ବି ଚିହ୍ନା ପର୍ଚ ରେଫରେନ୍ସରେ ବି ରହିଲେ ଏତେ ମାନେ ଇଏ ନଥାଏ ଇ ତେ ଗୁଡ଼ା ତ ହାଡ଼୍ ବି ହୁଏନା‌।
ହଁ ରେରେନ୍ସରେ ରହିଗଲୁ ଆଉ ଏ ଆମ ଗାଁ ଦାଦା ହିସାବରେ ଜଣେ ଅଛନ୍ତି ତ।
ଆଜ୍ଞା ଆଜ୍ଞା।
ତାଙ୍କ ରେଫରରେ ରହିଗଲି ଆଉ। ଆପଣ ଘର ପାଖରେ ଖାଇ ପିଇକି ଘରୁ ଯିବା ଆସିବା କରୁ
ହଁ ଘର ପାଖ ତେ ଭଲ ମୁଁ ହୋଉଚି ସବୁବେଳେ ଖୋଜେ ସେଇଭଳିଆ ଏବେ ଆମର ଦି ଘର ପାଖରେ ଯଦି କୋଉଠି ଚି ମିଳିଲା ଜବ୍ ହେରିକା ଭଲ କାଇଁ ନା ମୁଁ ବି ଫାଷ୍ ଛା ଆଗୁରୁ ବାହାରୁକୁ ଆସି ରହିବାକୁ ଭଲ୍ ମାନେ ଭ ଭୁଲ୍ ପାଉନଥିଲି କିନ୍ତୁ ପରିବେଶ ପରିସ୍ଥିତି ହୋଉଚି ବାଧ୍ୟ କରିଦିଏ ମଣିଷକୁ ତାପରେ ଆସିକି ରହିଲି ଇଏ କଲି। କାଇଁ ନା ମୁଁ ଏତୋଳେ ଏ ଫାଷ୍ଟ ଭୁବନେଶ୍ୱର ଆସିଥିଲି ତାପରେ ତୁ ଏ ଗ ଗଲି ଘରୁକୁ ମୁଁ କହିଲି ନାଇଁ ଆଉ ଭୁବନେଶ୍ୱରରେ ମୋ ଲାଇଫ୍ ରେ କେବେ ମୁଁ ଜବ୍ କରିବିନି, କିନ୍ତୁ ଏମିତି ହେଲା କି ଫୁଣି ଥରେ ବି ଚାରି ବର୍ଷ ପରେ ଫୁଣି ଫେର୍ ଆସି ସେଇ ଜାଗାରେ ହିଁ ଜବ୍ କରୁଚି ମାନେ ଅବଶ୍ୟ ହଁ ମାନେ ଅଲ୍ ଅଲଗା ଜାଗରେ ଫାଷ୍ ଥିଲି ତାପରେ ଏଇଟା ଅଲଗା ଜାଗାରେ ଅଛି କିନ୍ତୁ ସେଇ ଭୁବନେଶ୍ୱରରେ ହିଁ ଆସି ରହିବାଉ ପଲା।
ହୁଁ ହୁଁ ଭୁବନେଶ୍ୱର ତାନେ ତମ ଘର ଭୁବନେଶ୍ଵର ନୁହଁ?
ନାଁ ଆମ ଘରଟା ହଉଚି ସାଲେପୁର।
ସାଲେପୁର ଆଚ୍ଛା।
ଆଜ୍ଞା ଅଜ୍ଞା।
ଭଲ ମେଡ଼ିକାଲ୍ ସେକ୍ଟରରେ ରହୁଚ ଆଉ।
ହଁ ହ କଁ କରିଆ ଭାଇ?
ଦେଖ ଆଉ କଁ କରିଆ ଜୀବନ ଗୁଜୁରାଣ ମେଣ୍ଟେଇବା କଥା ହଉ ଠିକ୍ ଅଛି।
ଆଜ୍ଞା ଠିକ୍ ଅଛି ଭାଇ ରହିଲି ଜୟ ଶ୍ରୀରା
ହଁ ଜୟ ଶ୍ରୀ